ହାଲୋ।
ହାଲୋ।
ହାଲୋ।
ହାଲୋ କହୁନାଆନ୍ତି ଜୟ ଜଗନ୍ନାଥ୍।
ହଁ ପିଠା ବିଷୟରେ କିଛି କହୁଥିଲେ କୁହନ୍ତୁ ଭଲ ଲାଗିବ।
ପିଠା ତ ଆରିସା ପିଠା ହବ କାକେରା ହଉଚି।
ଆଜ୍ଞା।
ଆଉ ଏମ୍ତିରେ ତ ଚକୁଳି ନର୍ମାଲି ପ୍ରାୟ ଦି ଚାରି ଦିନ୍ରେ ଥରେ ନେଖା ହଉଚି।
ଆଜ୍ଞା।
ଇଟ୍ଲି ତ ଦି ଚାର୍ ଦିନ୍ରେ ଥରେ ଲେଖା ହଉଚି।
ଆଜ୍ଞା।
ଆଉ ସେତିକିବେଳେ ସିନା ଚୁନା କୁଟା ହଉଥିଲା ବିରି ନୂଳରେ ବ ପା ହେଉଥିଲା ଯେ ମାସେକେରେ ଥରେ ହଉଥିଲା ଏବେ ତ ଘରେ ଘରେ ଗ୍ରାଇଣ୍ଡର୍ ଯେ ରେଗୁଲାର୍ ହେଉଚି ପିଠା।
ଆଜ୍ଞା।
ଆଉ ପିଠା ବିଷୟରେ କଣ ଆଉ ଅଧିକା କହିବି ଯେ ସ ମୋବାଇଲ୍ ବି ଆଜିକାଲି ସବୁ ଶିଖେଇଲାଣି।
ଚିକେନ୍ରେ ଆପଣ କିଏ ଏହି ଆଇଟମ୍ ଖାଦ୍ୟ ବନେଇ ପାରିବେ।
ସେମ୍ତି କହିଲେ ସିନା କୋଉ ଆଇଟମା ମୁଁ ଜାଣି
ଆ ଆପଣ ଚିକେନ୍ ରେ କଣ କରିପାରିବେ।
ନା ଆମେ ଚିକେନ୍ ଅଣ୍ଡା ଖାଉନୁ ଆମର ବ୍ରାହ୍ମଣ ଘର ତ।
ଆଜ୍ଞା ଆଜ୍ଞା ଆଜ୍ଞା ନା କିଛି ବ ଖାଇବା ଖାଇବାରେ କିଛି ଉ ଜଣେଛନ୍ତି ନା ବନେଇବାର ଜାଣିନା
ଚିକେନ ଫିକେନ ନାହିଁ ଆମେ ଖାଉନୁ ଜାଣୁନୁ। ମୁଁ କେବେ କରେନି ନା ଆମେ ଖାଉନୁ ନା ପନିର ହଁ। ପନିର ସବୁ ଚିଲ୍ଲି ପନିର୍ ପନିର ପରଟା ଆଉ ଏମିତି ପନିର ତରକାରୀ।
ଆଜ୍ଞା ପନିର ପରଟାଟା ପନିର ପରଟା ଟିକେ ଟିକେ କେମିତି ହୁଏ କହିବେ କି?
କିଛି ନାହିଁ ତ ପନିର ଗ୍ରେଡ଼୍ କରିଦେଲେ ପରଟା ଦିହରେ ଟିକେ ଚିନି ଉପରେ ପକାହେବ ଆଉ ପନିର କି ତ ଟିକେନାକୁ ମସଲା ଦେହରେ ଭଲକି ଗ୍ରେଣ୍ଡ୍ କରିଦେଇକି ମସଲା ଧୀରେ ଚକଟିକି ଦେଇକି ଉ ଯେଉଁ ଅଟାଗୁଳା ପୁର କଲା ଭଳିଆ ଦେଇକି ବେଲିବେ ଆଉ।
ଆଜ୍ଞା ଆପଣ କୋଉ କୋଉ ଜିଲ୍ଲା ବୁଲିଛନ୍ତି?
ମୁଁ ବୁଲାବୁଲି ବେଶି ବିଶେଷ କରିନି କାରଣ ମୋତେ ବୁଲିବାକୁ ଭଲ ଲାଗେନି‌।
ଆଜ୍ଞା।
ଆ ଏମିତି ଘଟଗାଁ ତରେଣୀ ତାରା ତାରିଣୀ ଏମିତି ସବୁ ଯାଇକି ବୁଲିଛୁ ଆଉ।
ଆଜ୍ଞା‌।
ଆଉ ହଁ କୁହନ୍ତୁ।
ଆଉ କୋଉ କୋଉ ଜିଲ୍ଲା ବୁଛନ୍ତି କିଛି ବୁଲି ନା
ନା ଆଉ କୁଆଡେ ଭୁବନେଶ୍ୱର ଅ ସବୁ ଲିଙ୍ଗରାଜ କପିଳେଶ୍ଵର ଆଉ ସବୁଆଡେ ବୁଲିଛୁ ଯାଇକି।
ଆଜ୍ଞା।
ଆପଣ ଘରେ କିଏ କିଏ ଅଛନ୍ତି?
ଆମ ଘରେ ବାପା ମା ଭାଇ ଭଉଣୀ ଆ ଆମେ ଦି ଭାଇ ଗୋଟେ ଭଉଣୀ ମୁଁ ବଡ଼। ଭଉଣୀ ବାହାଘର ସରିଛି।
ଆଚ୍ଛା।
ସାନ ଭାଇ ପାଠ ପଢୁଛି ପ୍ଲସ୍ ଥ୍ରୀରେ। ମୁଁ ପ୍ଲସ୍ ଥ୍ରୀ ପରେ ଏଇ ଗମେଣ୍ଟ ଇଏରେ ଲା ଇଏ କରିକି ପସିଯାଇଥିଲି।
ଆଚ୍ଛା ପ୍ଲସ୍ ଥ୍ରୀ ପରେ ପକେଇଥିଲେ?
ଆଜ୍ଞା।
ଓହୋ। କେଉଟା ଆପଣଙ୍କର କଣ ସେ ଜବ୍ ଟା କଣ?
ଏଇଟା ଆମର ଟୁରିଜିମ ଓଡିଶା ଟୁରିଜିମ୍।
ହୁଁ ହୁଁ।
ଆଉ ଆପଣ ଆପଣ ଭା ଭାଇ ହେବେ ତାକୁ କଣ ତାକୁ ବାହାରେ ରଖିଛନ୍ତି ନା ଘରେ ରଖିଛନ୍ତି?
ଭାଇ ସିଏ ତାଙ୍କର ରେଗୁଲାର ଯିବେ ବୁଝାବୁଝି କରି ଗାଡ଼ି ଗଲାଠୁ ଆସିବେ ଚାରିଟା ପାଞ୍ଚଟା ବେଳକୁ ଆଉ।
ଆଜ୍ଞା ତାଙ୍କୁ କଣ ଖାଦ୍ୟ ପସନ୍ଦ ଭାଇଙ୍କୁ?
ତାଙ୍କର କୁହନି ତାଙ୍କର ମସଲା ଦ୍ରବ୍ୟ କିଛି ପସନ୍ଦ ନୁହଁ।
ହଁ ବହୁତ ବଢ଼ିଆ।
ସିଏ ମସଲା ଆଇଁଷ ବେଶି ଖାଆନ୍ତିନି ମାନେ ଏମିତି ସେ ଦିନ ଦେହ ଖରାପ ନା ସେ ଟୋଟାଲି ପିଲା ବେଳରୁ ଏମିତି ଖାଆନ୍ତିନି?
ଆଜ୍ଞା ଭଲ।
ମସଲା ଆଉ। ଆଉ ଆ ଆମିଷ ଆମିଷ ଦେଲେ ସେମିତି ବହୁତ ନାକ ଟେକି ଖଣ୍ଡେ ଖୁଣ୍ଡେ ଖାଇକି ଯିବେ?
ଆଜ୍ଞା।
ମସଲା ତ ତାଙ୍କୁ ଭଲ ନୁହେଁ ଉପରୁ ଉପରୁ ବାଛିିକି ଖାଇଦେବେ ମସଲା ସବୁ ଝୋଳ ସବୁ ତଳେ ସେମି ଥୁଆହେଇଥିବ।
ଆଜ୍ଞା ମସଲା ନ ଖାଇ କମ ଖାଇଲେ ଭଲ। ଆପଣ ମସଲା ଖାଇ ଆପଣ ଅଧ ପୁରା ଗ୍ୟାସ୍ ହେଇଯାଇଚି। ଆପଣଙ୍କ ଦେହ ଟିକେ ଦେହ ପାଇଁ ଯତ୍ନ ନିଅନ୍ତୁ।
ଆଉ କଣ କରିବା ଏ ବୋହୁତ ବର୍ଷ ହେଇଗଲାଣି, ପାଞ୍ଚ ଛଅ ବର୍ଷ ହେଇଗଲାଣି।
ଆଜ୍ଞା ଗ୍ୟାସ ସବୁଠାରୁ ସବୁଠାରୁ ବଡ ରୋଗ ଗ୍ୟାସ। ସବୁ ଏ ଜିନିଷ ଆପଣ ଟିକେ ଗ୍ୟାସ ର ଯତ୍ନ ନିଅନ୍ତୁ।
ଗୋଟିଏ ପ୍ରୋବ୍ଲେମ୍ ବା ମୁ ଟିକେ ଲେଟ୍ ରେ ଖାଉଚି ଆଉ ନହେଲେ କିଛି ନାହିଁ।
ଲେଟ ନ ଖାଇଲେ ହବନି, ଯାହା ପାଇବେ ଖାଇଦେବେ।
କଣ କହିବି ଆମର ଟିକେ ବ୍ରାହ୍ମୁଣିଆ ଘର, ତମେ
ଆଉ ବାମୁଣେ ଘର ଗା ହଁ ମୁଁ ବୁଝୁଚି ଯେ
ହୁଁ।
ଆ ଆପଣ ଯାହାଲେ ଦେହ ଯତ୍ନ ନେବାକୁ ପଡିବ। ଆପଣ ଏ ଜୁଆଣି ପାଣି ଫୁଲ କେ ପିଇଛନ୍ତି ନା ପିଇନାହାନ୍ତି?
ଆମର ଯୁଆଣୀ ଫିଲ ମୁଁ ତ କହିବି କେମିତି କହିବି ଗୋଟେ ବଡ ଯାରେ ଯାରଟେ ଥୋଇଚି।
ସବୁ ପିଲା ମାନେ ଯୋଉ ଛୁଆଙ୍କର ଟିକେ କଣ ହେଲେ ସେଥିରୁ ଦିଆହେବ।
ହଁ ଭଲ।
ଆଉ ମୁଁ ବି ସେଇୟକୁ ରେଗୁଲାର ଜଣେ ମୋତେ କହିଲେ କହେ ରେଗୁଲାର ପିଅ ବୋଲି ସକାଳୁ ମୁଁ ସକାଳୁ ପିଇଲିି। କିଛିି ଲାଭ ହେଲାନି।
ଆଜ୍ଞା ଭାବନା ମୋର ମୋର ଗଲା ଗ୍ୟାସ ସମସ୍ୟା ମଝିରେ ଥିଲା। ଏଇ ଜୁଆଣି ଫୁଲ ପାଣି କି ଜଣେ କହିଥିଲି ପାଣି ରଖେ କାଚ ବୋଟଲରେ, ସବୁଦିନ ସକାଳୁ ପିଏ ଏବେ
ମାନେ କଣ ଯେଉଁ ଖାଲି ପେଟରେ ନା ଖାଦ୍ୟ କ ସରିଲା ପରେ?
ନା ଖାଲି ପେଟରେ ଖାଲି ପେଟରେ, ରାତିରେ ଶୋଇଲା ବେଳେ।
ଶୋଇଲା ପରେ।
ଶୋଇଲା ଟାଇମ୍ ରେ, ଶୋଇଲା ଟାଇମ୍ ରେ ପିଇକି ସେ
ମୁଁ ବହୁତ ଜିରା ପାଣି ମେଥି ଜୁଆଣି ସବୁଗୁଡ଼ା ଟ୍ରାଇ କରୁ
ଆଜ୍ଞା।
ତାପରେ ଏବେ ଆୟୁର୍ବେଦିକ ଗୋଟେ ଜଣେ ମୋତେ କିହିଲେ ଖୋର୍ଦ୍ଧାରେ ଗୋଟେ ଜାଗାରେ ମିଳୁଥିଲା ବୋଲି ବୋହୁତ ପୁରୁଣା ଔଷଧ ଯାଇକି ଆଣିବାରେ ତଥାପି ଟିକେ ମତେ ଲା କୁଚି ବି ଭଲ ଅଛି, ଆଗ ଅପେକ୍ଷା।
ଆହାର ଭିତରେ ସମୟ ଲାଗିବ, ଟିକେ ହଁ ଭଲ ହେଇଯିବ ଭଲ।
ହଁ ଭଗବାନଙ୍କର ଯାହା ଆଶୀର୍ବାଦ ଥିବ।
ଆପଣ କୋଣାର୍କ କେବେ ବୁଲିବାକୁ ଆସିଛନ୍ତି ନା ଆସିନାହାନ୍ତି?
କୋଣାର୍କ ବୋହୁତ ବୁଲିଚୁ ଏବେ କିନ୍ତୁ ଯୋଉ ନୂଆ ଭାବରେ ହେଇଥିଲା କିନ୍ତୁ ଯାଇନୁ।
ହଁ କୋଣାର୍କ ଏ ଭିତରେ ଗଲା ବୋହୁତ ପରିବର୍ତ୍ତନ ହେଇଚି।
କୋଣାର୍କରୁ ଗୋଟେ ଡ୍ରାଇଭର ଆସିକି ଆମ ଗାଡ଼ି ବି ଚଲାଉଥିଲେ।
ହଁ ଦାଦାଙ୍କୁ ନାଇଁ କହିଥିଲେ କି ଆମ ଘର କୋଣାର୍କ ଯେହେତୁ
ତାଙ୍କ ନାଁ ଗୋଟେ କଣ ଗୋଟେ ମୁଁ କହିପାରିବିନି, ସିଏ ହେଇଗଲାଣି ଚାରି ବର୍ଷ ତଳେ।
ହଁ ହଁ।
ସେ ମାଆଟେ ପୁଅଟେ ରହୁଥିଲେ।
ହଁ।
ସିଏ ଆସିକି ଆମ ଗାଡ଼ି ଚଲାଉଥିଲେ, ସିଏ ଏବେ ଭୁବନେଶ୍ୱର ବି ଗାଡ଼ି ଚଲାଉଛନ୍ତି କାହାର ଗୋଟେ।
ଆଜ୍ଞା।
ଦୁଇ ବର୍ଷ ଖଣ୍ଡେ ଆମ ଗାଡ଼ି ଚଲେଇଲେଣୀ।
ଆଜ୍ଞା।
ପୂଜା ଆଉ
ଆଉ ଆପଣ ରଥଯାତ୍ରାରେ ବୁଲିବାକୁ ଆସିବେ ନା ଆସିବେନି?
ରଥଯାତ୍ରାକୁ ମୁଁ ଗହଳିରେ ମୋ ଟିକଏ ଗହଳି ହେଲେ ମୋ ମୁଣ୍ଡ ସଟିକିନ ଧରିବ ସାଙ୍ଗେ ସାଙ୍ଗେ।
ଆଜ୍ଞା।
ମୁଁ ଟିକେ ଗହଳି ରେ ଯୋଉ ଚିପା ଚିପି କରିଦଉଛନ୍ତି ଗୋଟାଏ ବର୍ଷ ସୁନାବେଶକୁ ଯାଇଥିଲୁ ପୁରା ଧଇଁ ସଇଁ ହେଇଯାଇଛି।
ହଁ ହଁ ଏବ ବର୍ଷ ହେଲା ଭିଡ ଅଧିକ ଲାଗୁଛି କାହିଁକିନା ପାଗ ଟିକେ ଭଲ ରହୁଛି। ଟିକେ ଭିଡ଼ ଅଧିକା ହେଲା ଭଳି ଲାଗୁଚି।
ଭାରି ମାନେ ଇଏ ମତେ ଭାରି ଡର ମାଡ଼େ ମୁଁ ଏ ଭିଡ଼ କୁ ଯିବା ପାଇଁ ପିଲାଙ୍କୁ ବି ନେଇକି ଜେବେ ବି
ହଁ ନିହାତି ନିହାତି ଭିଡ଼ ହେଲେ
ତଥାପି କହୁଥିଲେ ଭଉଣୀ ମାନେ ଯିବାକି ନାନୀ ବୋଲି ମୁଁ କହିଲି ହଉ ହଉ ଦେଖିବା କଣ ହଉଛି।
ହଁ ଜଗା ଡୋରି ଲାଗିଲେ ହେଲା।
ନିଶ୍ଚିନ୍ତ ନିଶ୍ଚନ୍ତ ଏଇଟା ସତ।
ଆଜ୍ଞା। ମୋର ଆଜି ଯିବାର ଇଚ୍ଛା ଥିଲା ଜଗା ଦର୍ଶନ କରିବା ପାଇଁ। ଏ କେମିତି ବେଳା ଖରାପ କହ
ହାଇ ଦିଅନ ବା ଅଣସର ଘରେ ଅଛନ୍ତି।
ହଁ ଏଜ ହେଲେ ହେଲେ ବି କଣ ଲାଗେ। ଆଉ ମୁଁ ଯାଇ ବୁଲିକି ଯାଇଥାନ୍ତି ଯାହା ବି ହେଲେ ପତିତପାବନ ଟା ଦର୍ଶନ କର ଯାଇଥାନ୍ତି।
କଳସ।
ଆଉ ଦେହ ଖରାପ ହେଇଗଲା ବର୍ଷା ବି ହଉଛି। ବର୍ଷ ଛାଡ଼ନ୍ତା ନାଁ ହେଲା ଦେହ ଖରାପ ହେଲେ ବି ମୁଁ ଯାଇକି ବୁଲିକି ପଳେଇ ଆସନ୍ତି ପଛେ ଯାଇ ପଳେଇଆସନ୍ତି।
ଅନଲା ଏଇନା ଅନଲାଇନ ସବୁ ଦର୍ଶନ ସବୁ କରୁଛନ୍ତି।
ଆଜ୍ଞା ଅନଲାଇନ କେବେ ଯାଇଥିବି ଜାଣିନାହାନ୍ତି।
ହଁ ମୁଁ ଯାଇଛି।
ଆଜ୍ଞା କେବେ ଯାଇଥିଲେ?
ହଁ ହେଇଗଲାଣି ବହୁତ ଦିନ। ବର୍ଷେ ଉପରେ ହେଇଗଲାଣି ଯେ ମୁଁ ଯାଇଛି ସେଏ କ୍ଷୀରି ଖାଉଥିଲେ ତାଙ୍କ ହାତ ଗୋଟେ ପୋଡିଯାଇଥିଲା। ଆମେ ଦର୍ଶନ କରିକି ପଳେଇଆସିଛୁ।
ଆଜ୍ଞା ଠାକୁରଙ୍କ ଭୋଗ ହଉଛି ଖୀରି ଆଉ ଅନ୍ନ ପ୍ରସାଦ।
ହଁ ଏଇନି ତ ତାଙ୍କୁ ଦର୍ଶନ କରିବା ଯାହା ଜଗନ୍ନାଥଙ୍କୁ ଦର୍ଶନ କରିବା ତାହା।
ଆଜ୍ଞା।
ଯାହା ହେଇଥିବ।
ଆଜ୍ଞା। ଆଉ ରାତିକି ବ ମୁଁ ଆଜି ଭୋଜନ କଣ ହବାର ଅଛି ସାଧା?
ରାତିରେ ତ କମ୍ପଲସରି ଖରା ବର୍ଷା ଶୀତ କାକର ରୁଟିଟା ହେଲା ପୁରା କମ୍ପଲସରୀ ତା ବାଦେ ମୁଁ ଆଜି ଦିନ ଥାଉ ଥାଉ କରିକି ଥୋଇ ଦେଇଛି ସନ୍ତୁଳା।
ବର୍ଷା ବି ହଉଚି ବର୍ଷା ଇମତି ହଉଚି ନା ବର୍ଷା ଛାଡି ଗଲାଣି?
ବର୍ଷା ପ୍ରବଳ ହଉଚି ଏପଟେ ତ କାଚୁଚି ପକେଇକି।
ବଂ ପ୍ରବ ଚିରିଲେ ତିନି ତିନି ଚାରି ଘଣ୍ଟା ହେଲେ ବର୍ଷା ହଉଛି ଛାଡିଆର ନା ନାହିଁ।
ଏଇନା ଅଛି ଆହୁରି କାଲି ଦିନଟା ତ କହୁଛନ୍ତି।
ଏ ବହୁତ ବ ବର୍ଷା ବହୁତ ଅଛି ବର୍ଷା ଡାକୁଥିଲେ ବର୍ଷା ହଉ ନ ଥିଲା ହେଲା ବୋଲି ଟିକେ କଣ ସବୁଦିନେ ବର୍
ଖରା ହେଲେ ଖରା ହେଲା ବର୍ଷା ହେଲେ ବର୍ଷା ହେଲା।
ବର୍ଷା ହବ ବୋଲି ଟିକେ ଏମିତି ବର୍ଷା ହବ ଖରା ହେଲେ ଏମିତି ଖରା ହବ।
ଚାରି ପାଞ୍ଚ ଦିନ ହେଲା ହେଇଗଲାଣି।
ଆଜ୍ଞା।
ଚାରି ପାଞ୍ଚ ଦିନି ହେଲା ବର୍ଷା।
ଆଜ୍ଞା। ଅଧି ଆପଣଙ୍କ ସହିତ କଥା ହେଇ ବହୁତ ଭଲ ଲାଗିଲା ଆପଣଙ୍କ ଠାରୁ କିଛି ଶିଖିବାକୁ ପାଇଲି।
ଆଉ କଁ ଯଦି ମିସଅଣ୍ଡରଷ୍ଟାଣ୍ଡିଂ କୋଉଥିରେ ଭୁଲ ବୁଝାମଣା ହେଇଥିବ
ନାଁ ନା ନା ନା ନା। ଆପଣ ମୁଁ ଯେହେତୁ ବୟଜ୍ୟେଷ୍ଠ ଲୋକ। ଆପଣ କଁ ଭୁଲ ହବ ଆମର ଯାହା ଭୁଲ ହବ କଥାବାର୍ତ୍ତାରେ। ଆଉ ଆପଣଙ୍କର କଁ ଭୁଲ ହବ?
ନା ମୁଁ ଏମତି ସ୍ନେହରେ ସବୁ କହିଦେଲି କୁହେ ମତେ ଏମତି କଥା ହେବାଟା ବି ଭଲ ଲାଗେ।
ଆଜ୍ଞା ମୁଁ ମତେ ବି ଭଲ ଲାଗେ ହେଇଥିଲା। ହୁଁ ଫାମିଲି ସହିତ କଥା ହେବାକୁ ଭଲ ସାଙ୍ଗସାଥିଙ୍କ ସହିତ କଥା ହେବାକୁ ମତେ ବି ଭଲ ଲାଗେ ହେ ଆପ୍ ଆପଣଙ୍କ ସହ କଥା ହେଇ ବହୁତ ଭଲ ଲାଗିଲା ଆପଣ କିଛି ଶିଖିବାକୁ ପାଇଲି ଆପଣଙ୍କ ଠାରୁ। ଯେହେତୁ ବୟଜ୍ୟେଷ୍ଠ ଲୋକ ଆପଣଙ୍କଠୁ ବହୁତ କିଛି ଶିଖିବାକୁ ପାଇଲି।
ହୁଁ ହଉ ହ
ହଉ ଆଉ କେତେବେଳେ ସମୟ ମିିଳିଲେ ଆପଣଙ୍କୁ ମୁଁ ହେଲା ମେସେଜ କରି ଆପ ଆପ୍ ମାଧ୍ୟମରେ ଆପଣଙ୍କ ସହ ଯୋଗାଯୋଗ କରିବି ଠିକ୍ ଅଛି।
ଠିକ୍ ଅଛି।
ଜୟ ଜଗନ୍ନା।
ଜୟ ଜଗନ୍